ଆଉ
ହ୍ୟାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର।
ହଁ। କୁହନ୍ତୁ କଁ କରୁଚନ୍ତି?
ଏଇ ଘର୍ ପାଖରେ ବସଚୁ।
ଓ ହୋ ବର୍ଷା ହଉନି କି?
ହଁ ବର୍ଷା ପକଉଥିଲା ଏବେ ଟିକେ ଛାଡି ଯାଇଛି ପାଗ ବି ସିଏ ଦେଇଛି।
ଅଁ ହଁ।
ଆଉ ଆପଣଙ୍କ ଆଡେ?
ହଁ ଆମର ତ ଏପଟେ କଣ୍ଟିନ୍ୟୁ ବର୍ଷା ସଖାଳୁ ଲାଗିକି ରହିଛି ଏପ୍ ଏପର୍ଯ୍ୟନ୍ତ ବି କମୁନି ଜମାରୁ।
ଆଉ କଁ ଖାଇଥିଲେ?
ଅଁ ଖାଇଥିଲି ପିଠା।
ଆଉ ତମେ କଣ ଖାଇଥିଲ?
ଖାଇଥିଲ ମୁଁ ସେଇ ଚା ବିସ୍କୁଟ ଟିକେ ଖାଇଥିଲି ଆଉ।
ଅଁହୋ। ଆଉ ଏବେ କଣ କରୁଚନ୍ତି ପଢାପଢି ନା କଣ ସଇଲାଣି?
ନ ନା ଏବେ ଗ୍ରାଜୁଏସନ୍ କମ୍ପ୍ଲିଟି ସରଲା।
ଓହୋ ତାପରେ କଁ କରିବେ?
ତାପରେ ଦେଖିବା ଏଇ କମ୍ପିଟେଟିଭ୍ ଏକ୍ଜାମ ପାଇଁ ନହେଲେ ପିଜି ଫିଜି ଟ୍ରାଏ କରିବା।
ହଁ ହ ଅନର୍ସ କଣ ରଖିଥିଲେ ପ୍ଲସ୍ ଥ୍ରୀରେ?
ମ୍ୟାଥ୍ ମ୍ୟାଥ୍ ଥିଲା।
ଓହୋ ତାହେଲେ ଭଲ ହବ ପିଡି କଲେ।
ଆପଣଙ୍କ କଣ ଏବେ
କଁ କହିଲେ?
ମୁଁ କହିଲି ଆପଣ କଣ ଜବ୍ କରୁଚନ୍ତି ନା
ନାଇଁ ନାଇଁ ହାଉସ୍ ୱାଇଫ୍ ହଁ ହଁ ମ୍ୟାରେଡ୍। ହାଉସ୍ ୱାଇବ୍ ଜବ୍ କରିନି।
ଆଉ ଘରେ କିଏ କଣ ଅଛନ୍ତି?
ହଁ ଘରେ ଅଛନ୍ତି ମୋ ଶାଶୁ ଆଉ ମୋ ହଜବ୍ୟାଣ୍ଡ ଆଉ ମୋର ପୁଅଟେ।
ଆଜ୍ଞ ପୁଅ କଁ ଛୋଟ ନା ବଡ?
ହଁ ଛୋଟଟେ।
ଆଉ ରୋଷେଇ କଣ କେମିତି ଚାଲିଛି ଏବେ ନା କଣ ଅଛି?
ନାଇଁ ରୋଷେଇ ତ ଏବେ କରିନି ଯାଇ ଉଁ ସକାଳ ଖିଆ ସିଇଲା ପୁଅ ତ ସ୍କୁଲ ଯାଇଛି। ଆଉ ଇଏ ବି ହଜବେଣ୍ଡ ବି ଗଲେ ଆମେ ଅ ମୋ ଶାଶୁ ବସିକି ଖାଇକି ଟିଭି ଦେଖୁଛନ୍ତି ଆଉ ମୁଁ ମୁଁ ତ ଖାଇକି ଆସିଲି ଲେଟ୍ କରିକି କରିବି। ଆଁ ବର୍ଷା ପାଗ ଯୋଉ ହଉଚି ଆଁ ଆଉ ଟିକେ ଲେଟରେ କଲେ ଗରମ ଗରମ ଖାଇବ ଏବେଠୁ କରିଦେଲେ ଥଣ୍ଡା ହେଇଯିବ।
ଆଉ ଆପଣଙ୍କ କଣ ଆଉ ରୋଷେଇ ଫୋଷେଇ ହବ?
ହଁ ରୋଷେଇ କରିବା କଣ ମୁଁ ତ କିଛି ଭାବୁନି ଆଜି ବର୍ଷା ପାଗକୁ ଭାବୁଥିଲି ଟିକେ ଖିଚିଡି କରିବି ବୋଲି। ପୁଣି ଦେଖିବା ଯାଉ ଆଉ ଏଗାରଟା ସାଡେ ଏଗାରଟା ହଉ ଦେଖିବା ଆଉ। ରୋଷେଇ ଘରୁକୁ ଗଲାଠୁ କଣ ଇଛା ହବ କରିବା ସେଇ ଅନୁସାରେ ଆଉ।
ଆପଣଙ୍କ ଘର କଣ କୋଉ ସାଇଟରେ?
ଆମ ଘର ଢେଙ୍କାନାଳ ତମର?
ଆମର ଏପଟେ କେଉଁଝର।
ଓହୋ। ହଁ ଆମର ବି ରହୁଥିଲେ ସାଇଟ୍ ରେ ଜଣେ ରହୁଥିଲେ ସେଇ ତମ ସେପଟୁ ଜଣେ। ତାଙ୍କ ଝିଅ ଏଇଠି ପଢ଼ୁଥିଲେ ତ ସେ ରହୁଥିଲେ ଏଇଠି। ଆଉ ଘରେ କିଏ କିଏ ଅଛନ୍ତି?
ଆଜ୍ଞା।
ଘରେ କିଏ କିଏ ଅଛନ୍ତି ତୁମର?
ଘରେ ମୁଁ ମୋର ଜଣେ ବଡ଼ ଭାଇ ଅଛନ୍ତି। ଆଉ ବାପା ମା ଦାଦା ଖୁଡ଼ି ତାଙ୍କ ସାନ ପୁଅ ଝିଅ।
ହଁ ଜଏଣ୍ଟ ଫ୍ୟାମିଲି।
ଆଜ୍ଞା।
ଓହୋ ବଡ଼ ଭାଇ କଣ ମାନେ ଜବ୍ ଫପ୍ କଲେଣି ନା କଣ?
ନା ନା ବଡ଼ ଭାଇ ହବେ ମୋଠୁ ଦି ବର୍ଷ ବଡ଼ ହେବେ। ଏବେ ସେଇ କମ୍ପିଟେଟିଭ୍ ଏକ୍ଜାମରେ ଟ୍ରାଏ କରୁଛନ୍ତି। ଯେଉଁ ପ୍ରି କ୍ଲିୟର ହେଇଥିଲା ତାଙ୍କର। ସେଇଟା ତାପରେ କଣ କହିଲେ କୋଶ୍ଚିନ୍ ପେପର୍ ଲିକ୍ ହେଇଛିି ବୋଲି। ଆଉ ହେଲାନି ଏବେ ସବୁ ନୂଆ ନୂଆ ଯଉ ସବୁ ବାହାରୁଛି କରପସନ୍ ଯାହା ହଉଛି ସବୁ।
ଆ ହୋ।
ଦେଖିକି କୋଉଥିରେ ଟ୍ରାଏ କର ଆଉ ଏ ଗ୍ରାଜୁଏସନ ପରେ ତ ପିଜି କଲେ କରିବ ଆଉ ନହେଲେ ଏଇ କମ୍ପି ଟେଟିବ ପାଇଁ ପ୍ରିପେୟାର ହବ ଆଉ ନହେଲେ କଣ କରିବ। ଅଲଗା କୋଉ ଲାଇନ୍ ରେ ଯଦି ଯାଇ
ଆଉ ଆପଣଙ୍କର କଣ ବୁଲାବୁଲି କେମିତି କଣ?
ହ ନାଇଁ ବୁଲାବୁଲି ଆଉ ବର୍ଷା ତ ହଉଛି ଆଉ କୁଆଡ଼େ ବୁଲାବୁଲି କରିବ ମଣିଷ। ତମ ସେପଟେ ରଜ ଭଲ ହୁଏ ନା?
ହଁ ସେମିତି ଗାଁ ପାଖରେ ହୁଏ।
ଓହୋ ମୁଁ ଶୁଣିଛି ସେ ଯୋଉ ସାଇଟ୍ ରେ ଥିଲେ ସେ କୁହନ୍ତି ନା କି ଆମେ ସେପଟେ ରଜ ଭଲ ହୁଏ ଯୋଉ ବହୁତ ମାନେ ସବୁ ପ୍ରକାରର ଦୋଳି ପଡ଼େ
ହଁ ହଁ ମାନେ ଆମ ଗାଁ ପାଖରେ ଗାଁ ଆମ ଗାଁରେ ତ ବେଶୀ ବଡ଼ ଇଏ କରନ୍ତିନି। ଆମ ଗାଁ ପାଖରେ ଆଉ ଯୋଉ ଗାଁ ସବୁ ଅଛି।
ଓହ ସେଇଠି କରନ୍ତି ହଁ ହଁ ଆ ଏ ତମ ହେପଟେ ତ ଯୋଉ ବଡ଼ି ଏଗୁଡ଼ା ଭାରି ଭଲ ମିଳେ ନାଇଁ?
ଆଉ କଣ ଖାଲି କଣ ଏବେ ଚା ବିସ୍କୁଟ କିଛି ଖାଅନି ଆଉ?
ହଁ ଖାଏ ତ ମାର୍କେଟ ଏରିଆ ଗଲେ ସେପଟେ ଜଳଖିଆ ଯାହା ଖାଉ। ନହେଲେ ଏବେ ତ ବର୍ଷା ହେଇ ପାଗ ଦେଇଛି ସେଥିପାଇଁ ଖାଲି ଚାହା ବିସ୍କୁଟ ଖାଇଥିଲୁ। ଆଉ ଟିକେ ହେଲେ ଗାଧେଇକି ଏକାଥେରେ ଖାଇବ ଆଉ।
ଓହୋ। ଆଉ ତମେ କୁଆଡ଼େ ବୁଲାବୁଲି କରିବାକୁ ଯାଇଛ?
ହଁ ଆମେ ଏ ଯୋଉ ଯାଇଥିଲୁ ପୁରା ଲାଷ୍ଟ ରଜ ଦିନ ଭୀମକୁଣ୍ଡ ଯାଇଥିଲୁ ‌।
ହଁ।
ଭୀମକୁଣ୍ଡ ଜାଣିଥିବେ?
କୁଆଡ଼େ କହିଲେ?
ସେଇ ଯୋଉ କେଉଁଝର ଲାଇନ ସେପଟେ ଯୋଉ ଘଟୁଆଁ ଗଲା ବେଳକୁ ଆହୁରି ଆଗ ସେ ବଢିଆ ଲାଗୁଚି।
ନାଇଁ ନାଇଁ ମୁଁ ଜାଣିନି ହଁ।
ହଁ ସେପଟେ ଆଗକୁ।
ଜାନିନୀ ଘଟଗାଁ ତ ତମ ପାଖରୁ ତମ ଘର ପାଖରୁ ପାଖ ହଉଥିବ ନାଇଁ କି?
ନା ପାଖ ସେମିତି କଣ ଏଇ ତିରିଶ କିଲୋମିଟର ପାଖପାଖି ହବ।
ହଁ ତିରିଶ କିଲୋମିଟର ହେଲେ ବି ପାଖ ନୁହଁ ଆଉ କଣ ନାଇଁ କି ଘଣ୍ଟେ ଭିତରେ ଲାଗୁ ଥିବ ଆଉ ଘଣ୍ଟେ ବି ଲାଗୁ ନଥିବ। ଅଧଘଣ୍ଟା ପଇଁଚାଳିଶ ମିନିଟ୍ ଲାଗୁଥିବ ଆଉ ବାଇକରେ ଯିବାକୁ ଆଉ।
ଆଜ୍ଞା ଆଜ୍ଞା।
ହୁଁ ଭଲ ମାଙ୍କ ପାଖାପାଖି ରହିଛ। ଯେତେବେଳେ ହେଲେ ବି ଯାଇ ଟିକେ ଦର୍ଶନ କରିଦେଇ ପାରିବ।
ସେମି ତ ଲାଷ୍ଟ ଟାଇମ ମୁଁ ଯାଇଥିଲି ବୋଧେ ଛଅ ମାସ ପାଖାପାଖି ହବ, ଆଉ ତ ଏବେ ଯାଇନି ଦେଖି - ଆଗକୁ କେବେ ଯିବୁ।
ହଁ ହଁ। ଦୂର ଲୋକଙ୍କର ଯେତେ ମନ ହୁଏ ପାଖ ଲୋକଙ୍କର ସେତେ ହୁଏନି ନାଇଁ କି ହଁଛି। ତ ଏଇଠି ଯିବି ତ ଆଉ।
ଆଉ ଆପଣଙ୍କ ଆଡ଼େ କଣ ରଥଯାତ୍ରା ହଉଛି ନା କଣ?
ହଁ ରଥଯାତ୍ରା ହୁଏ ଏପଟେ ଅଛି ବଳଦେବଜୀଉ ମନ୍ଦିର ରଥଯାତ୍ରା ବି ହୁଏ। ଭଲସେ ହୁଏ ରଥଯାତ୍ରା ତାପରେ ସୁନାବେଶ ସବୁ ହୁଏ, ଭଲସେ ହୁଏ ବି ଏଠି।
ଏଥର ତ ବର୍ଷା ପ୍ରବଳ। ରଥଯାତ୍ରା ହେଲେ ବି ବର୍ଷା ହେଲେ ବି ଲୋକ ହେବେ ବହୁତ।
ଆ ଆପଣ କଣ ଲଘୁଚାପ ପଡିଛି ଆପଣଙ୍କ ଆଡେ?
ହଁ ହଁ।
ଆଜି କାଲି
ଆଉ ଘରେ ସବୁ କଣ କରୁଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି ଘରେ।
ଓହୋ ତମେ ସେପଟେ ଯୋଉ ସାନ ଘାଗରା, ବଡ଼ ଘାଗରା ଏଗୁଡ଼ା ସବୁ ତମ ସେଇପଟେ ନା?
ହଁ ସେପଟେ ସେଇ ଯୋଉ ଘଟଆଁ ଆଗକୁ ସେପଟେ କେଉଁଝର ଲାଇନି। ତ ମୁଁ ତ କେବେ ଯାଇନି ସାନ ଘାଗରା ବଡ ଘାଗରା ଖାଲି ସେ ଯଉ ଘଟଗାଁ ଯାଇଛି ଆଉ ସେ ଗୁଣ୍ଡିଚା ଘାଗି ଗଲାବେଳକୁ ସେଇଠି ଗୋଟେ ୱାଟରଫଲ୍ ଅଛି ସେଇଠି।
ହଁ। ଓ ହ। ତାରିଣୀଙ୍କ ପାଖରେ ମିଳିଯାଏ ନା ଏ ଯୋଉ ନଡିଆ?
ଆଜ୍ଞା ଆଜ୍ଞା।
ମାନେ ସେମିତି ଯିଏ ଧର ମାନସିକ କରିଥିବେ ଏ ଶହେ ଆଠ ନଡିଆ ଏମତି ମିଳିଯାଏ କିଣାକିଣି କରିବାକୁ?
ହଁ ସେଇଠି ବି ମିଳେ ଆପଣ ସେଇଠି ଅଧିକା ରେଟ୍ ଏମିତି ଇଏ ନୋଉଥିବେ। ଆପଣ ଚାହିଁଲେ ମାନେ ନିଜେ ନେଇକି ଯାଇପାରିବେ ବି।
ଅ ହୋ।
ସେଇଠି ଯାହା ଦେଲେ ସେ ଟିକେ ଅଧିକା ରେଟ୍ କହିବେ।
ହଁ ହଁ ହଁ ନିହାତି। ଆଉ ତମେ ସେପଟେ ଅଛି ନା ଯୋଉ ବ୍ୟାସ ସରୋବର।
ବ୍ୟାସ ସରୋବର ସେଟ୍ଟା ରହିଲା
ହେଟା ରୋଡ ପଟେ ନା କଣ?
ବ୍ୟାସ ସରବରଟା ରହିଲା ଏପଟେ ଆମ ଯୋଉ ହଁ ଆମ ଇଏରେ ଯାଉଛି।
ହଁ ତମ ପଟେ ହଁ ଯାଉଛି ନା।
ସେଇଟା ସେ ଯେଉଁ ସେପଟ ଆସିଲା ସେ ଯେଉଁ ଶୁକିନ୍ଦା ଇଏ ପାଖରେ ବୋଧେ।
ଓହୋ। ତଥାପି ତମ ଘର ପାଖରୁ କେତେ କିଲୋମିଟର ଭଳିଆ ହବ?
ହବ ଚାଳିଶ ପାଖାପାଖି ମୁଁ ତ କେବେ ଯାଇନି ଶୁଣିଛି ସେ ପାଖ ଦେଇକି ଯାଇଛି କିନ୍ତୁ ଯାଇନି। ନା ଚାଳିଶ ପଇଚାଳିଶ ପାଖପାଖି ବୋଧେ ହେବ।
ହଁ ହଁ।
ଆମର ଯାହା ସବୁ ଯାଆନ୍ତି ଏବେ ଯେଉଁ ଆସିଲା ବୋଲବମ୍ ଟାଇମ୍।
ହଁ ହଁ ବୋଲ ବମ୍ ହେଲେ କୋଉଠିକି ଯାଆନ୍ତି କି ତମର ସେପଟେ।
ଆମର ଯାହା ଓଡ଼ିଶା ଇଏ ବୁଲୁଥିଲେ ଓଡିଶା ଭିତରେ ସବୁ ଯାଆନ୍ତି। ତିନି ଚାରି ଦିନ ରୁହନ୍ତି ଏଇ ପୂର୍ବ ବର୍ଷରୁ ଓଡ଼ିଶା ବାହାରକୁ ଯାଉଛନ୍ତି।
ତମେ ଯାଅ ବୋଲବମ।
ପୂର୍ବ ଥର ତ ମୁଁ ଯାଇନଥିଲି ମୋର ଯେହେତୁ ସେମିଷ୍ଟର ହେଇଯାଇଥିଲା ଏକଜାମ। ତ ଯାଇଥିଲେ ସମସ୍ତେ ତ ଏଇଥର ଯିବାର ଇଚ୍ଛା ଅଛି ନେପାଳ କହୁଛନ୍ତି ଯିବା ପାଇଁା।
ହଁ ହଁ। ହେଲେ ତ କେତେ କିଲୋମିଟର ଭଳିଆ ଚାଲୁଥିବ ବୋଲବମ ରେ।
ହଁ ଆଗରୁ ଯେତେବେଳେ ବାହାରକୁ ଯାଉ ତ ବହୁତ ବାଟ ଯାଉ ଏବେ ଯଉ ଆଉ ଯାଉନୁ ମାନେ ଏବେ ଖାଲି ବୁଲାବୁଲି କରିବା ପାଇଁ ଯାଉଛନ୍ତି। ଯୋଉ ପାଣି ଢାଲୁଛନ୍ତି ନା ଯେ ଆମ ଗାଁ ପାଖରେ ଢାଲ ଦଉଛନ୍ତି।
ଓହୋ ଆଉ ପାଣି ନେଇକି ଯାଉନାହାନ୍ତି ନାଇଁ କି।
ଓହୋ ଏଇ ଯୋଉ ନେପାଳ ବି ଗଲେ ଆଉ ପାଣି ନେଇକି ବି ଯାଇପାରିବନି ଖାଲି ସେମିତି ବୁଲିକି ଆସିବ।
ବାହାର ଜାଗା ମାନେ ଜାଣିହବନି କୋଉଠି କଣ ଅଛି?
ହଁ ସେଇଟା। ତ ହଁ ଓଡିଶା ଭିତରେ ବି ଆମର ବହୁତ ଜାଗା ଅଛି
ଓଡ଼ିଶା ଭିତରେ ବହୁତ ଜାଗା ଆମେ ଯାଇଛୁ ବୁଲିବା ପାଇଁ।
ହଁ ନାଇଁ ଯୋଉ ବୋଲବମ ଯିବା ପାଇଁ ବହୁତ ଜାଗା ଅଛି ଓଡିଶା ଭିତରେ। ତରି ବି।
ନାଇଁ ମ୍ୟାମ୍ ତାଲେ ରଖୁଛି କଥା ହେଇକି ଭଲ ଲାଗିଲା ପରେ କଲ୍ କରିବି ଆପଣ
ହଁ ହଁ